ହ୍ୟାଲ ହ୍ୟାଲୋ।
ହ୍ୟାଲୋ।
ହଁ।
ଆଜ୍ଞା କୁହନ୍ତୁ?
କଣ କରୁଚନ୍ତି?
ଏବେ ବସିଛୁ।
ଓହ ଆଉ ଦେହ ଖାଇଣି ଖାଇସାରିଲେଣି?
ଆଜ୍ଞା।
ଆଉ ଦେହ ଠିକ ଅଛି।
ଆଜ୍ଞା?
ହଁ ହଁ ଆଉ ସେପଟେ ତମର ଏବେ ପାଗ କେମିତି ଅଛି?
ବେଶୀ ଖରା ହେଇନି ବେଶୀ ଛାଇ ନାହିଁ। ହୁଁ ଅଳ୍ପ ହାଲକା ଖରା ଅଛି ଆଉ।
ଓହୋ ଆଉ ତିନି ଦିନ ହେଲା କଣ ତିନି ଚାରି ଦିନ ହେଲା କେମିତି କଣ ପାଗ ଅଛି?
ବର୍ଷା ହଉଛି ଖରା ହଉଛି ଏମତି ରହିଛି ପାଗ।
ହୁଁ। ହଁ ତା ମାନେ ବର୍ଷା ଖରା ଦିଟା ମିଶେଇକି ହଉଛି ଆଉ।
କାଲି ବର୍ଷା ଘଡଘଡ଼ି ସହିତ ପବନ ବୋଉ ଜୋର ହେଇଛି। ଗଛ ପତ୍ର ଗୁଡେ ଭାଙ୍ଗି ଯାଇଛି।
ହୁଁ ହୁଁ।
ଘର ଯୋଉ ମାଟି ଘର ଥାଏ ସେଟା ପବନ ସବୁ ଚାଳ ସବୁ ଛପରେ ଉଡେଇ ନେଇଛି। ଭୁଷୁଡି ପଡିଛି ବି ମାଟି ଘର ଗୋଡେ ଆଜ୍ଞା।
ଓହୋ ଆଉ କଣ କହିଲେ?
ବର୍ଷା କାଲି ହେଇନି କି ଆପଣଙ୍କ ଗୋଟେ
ହଁ ହେଇଛି ଯେ ଏତେ ହେଇନି ଆଉ।
ଆଚ୍ଛା।
ସେତେ ହେଇନି ଖାଲି ବର୍ଷା ହେଇଥିଲା ଆ
ଆଜ୍ଞା।
ଆଉ
ଆଉ ଖୁଦରୁ ପୁଣି ଆପଟଙ୍କ ପଦେ କେମିତି ହୁଏ ଆଗକୁ ଆସୁଛି ତ
ହଁ ଖୁଦୁରୁକୁଣି।
ଆଜ୍ଞା।
ଖୁଦୁରୁକୁଣୀ ଆମର ଏପଟେ ଅ ଯୋଉ ଗୋଟେ ମାସ ଧରିକିନା କରିଥାନ୍ତି ଖୁଦୁରୁକୁୁଣୀ। ଆଉ ରବିବାର କୁ ରବିବାର ଖଦରୁ ପଣି କରିଥାନ୍ତି। ଆଉ ରାତିରେ ଖୁଦରକୁଣୀ ଯୋଉଦିନନ୍ତି ମାନେ ଶନିବାର ଦିନ ରାତିରେ ସବୁ
ଗୋଟେ ମାସ ପର୍ଯ୍ୟନ୍ତ ଖୁଦରୁକୁଣ ହୁଏ ନା କି?
କଣ କହିଲେ?
ଗୋଟେ ମାସ ପର୍ଯ୍ୟନ୍ତ ଖୁଦୁରୁକୁଣୀ ହୁଏ।
ହଁ ଗୋଟେ ମାସ ପର୍ଯ୍ୟନ୍ତ ହୁଏ।
ହୁଁ ସେଟା କଣ ରବିବାରେ ରବିବାରେ ଓଷା ଟା ହୁଏ ନା। କେମତି କଣ ରବିବାର ଦିନ କର? ଯାଏ ତା ପୂର୍ବରୁ କଣ ସବୁ ସାଜସଜ୍ଜା ଥାଏ ତାର କଣ କଣ ସବୁ ନିୟମ ଥାଏ।
ଏଇ ଯୋଉ ପୂର୍ବ ଦିନ ରାତିରେ ଶନିବାର ମାନେ ରବିବାର ଯୋଉ ପୂର୍ବ ଦିନ ରାତି ରାତିରେ ଶନିବାର ଦିନ ସେଇ ଦିନ ଯାଆନ୍ତି ଫୁଲ ତୋଳିବା ପାଇଁ ବାରଟା ପରେ ଯାନ୍ତି କିି ଫୁଲ ତୋଳିବା ପାଇଁ ଫୁଲ ତୋଳିକି ଆସିବା ପରେ ପୁଣି ସକାଳେ ଯେତେ ଫୁଲ ଯୋଉ ତୋଳିକା ଆଣିଥିବେ ଯୋଉ ଫୁଲ ସେଗୁଡା ସବୁ ଗୁନ୍ଥିବା ପାଇଁ ଯାଆନ୍ତି ସମସ୍ତେ ଏକାଠି ହେଇକିନା ତାପରେ ଯୋଉ କୋଠି ଥାଏ ଯୋଉ ଘରେ ଭଗବାନ ଥାଆନ୍ତି। ତାଙ୍କୁ ସେଇ କୋଠିକୁ ସଜଡା ମାନେ ସଜାସଜି କରନ୍ତି ସମସ୍ତେ ମିଶିକି ପୁଣି ସଫା କରିକି ନା ଗାଧେଇ ଯାଆନ୍ତି ଗାଧେଇବା ପରେ ସେ ଯୋଉଠି ଗାଧେଇ ଯାଆନ୍ତି ସେଠି ସେଠି କଣ କି ନା ବା ଯୋଉ ବାଲିରେ ବାନୁଥାୟେ ଥାଏ କଣ ବାଲୁକା ପୂଜା ଥାଏ ଯୋଉ ଗୋଟେ ତାର ଅଛି ବିଧି ଥାଏ ତାର ବାଲୁକା ପୂଜା ସେଠି ସମସ୍ତେ ମିଶିକିନା ଯୋଉମାନେ ମାନେ ଓଷା କରିଥାନ୍ତି ସେମାନେ ମିଶିକି ବାଲୁକା ପୂଜା କରନ୍ତି। ତାପରେ ପୁଣି ବାଲୁ କା ପୂଜା କରିସାରିକି ଆସିବା ପରେ ଭୋଗ ନେଇକିନା ଯାଆନ୍ତି କୋଠିକୁ ପୂଜା କରନ୍ତି ସକାଳେ ତାପରେ ପ୍ରସାଦ ପାଇ ସାରିବା ପରେ ଆସିକି ଘରେ ରେ ଅରୁଆ ଭାତ ଡାଲମା ଯାହାର ଯାହା କିଛି ବନିଥିବ ଘରେ ଏଡା ସବୁ ଖାଆନ୍ତି। ଯଉମାନେ ଅରୁଆ ଭାତ ନ ଖାଆନ୍ତି କି କଣ ସେମାନେ ରୁଟି ପରଟା ଏମିତି ବନେଇକି ଖାଇ ପାରନ୍ତି। ଯାହାର ଯାହା ଇଚ୍ଛା ଥାଏ ହେଲେ ଉଷୁନା କି ପିଆଜ ରସୁଣ ଖାଆନ୍ତିନି।
ଆଜ୍ଞା ଏଇ ଓଷା ଟା କାହିଁକି ହୁଏ ମାନେ କାହା
ଏ ଓଷାଟା ତ କୁହନ୍ତି କି ତାଙ୍କ ମାନେ ଭାଇଙ୍କ ପାଇଁ ଏ ବୌ କରନ୍ତି ଓଷା ଭାଇଙ୍କ ପାଇଁ ଓଷା କରନ୍ତି ଭଉଣୀମାନେ ଆଉ।
ଆଜ୍ଞା।
ଆଉ ତମ ସେପଟେ କେମିତି କଣ କରନ୍ତି?
ଆମର ଏପଟେ ଗୋଟେ ଦିନ ପୂର୍ବରୁ ସବୁ ସାଜସଜ୍ଜା ହୁଏ। ମା ମଙ୍ଗଳା ମାଙ୍କୁ ଆଣିକି ସ୍ଥାପନ କରନ୍ତି ପ୍ରଥମ ଯୋଉ ରବିବାର ପଡ଼େ ଏ ଉଁ ଆମ୍ବ ପତ୍ର ପତକା ଏସବୁ ଦେଇକି ସ ସାଜସଜିଆ କରାଯାଏ ଫୁଲରେ ବହୁତ ସଜାଯାଏ ତାପରେ ସାଉଣ୍ଡୁ ଆସେ ଏଇଁ ଠାକୁରଙ୍କ କତିରେ ମା ମଙ୍ଗଳା ମାଙ୍କ ଗୀତ ବାଜେ ଏ ସଖାଳେ ଯୋଉ ପୂଜା ଟା ହୁଏ ଆମେ ନଦୀକୁ ଗାଧେଇ ଯାଉ।
ଆଜ୍ଞା।
ହୁଁ।
ହୁଁ ନଦୀ କିି ଗାଧେଇ ଯାଉ ସେଇଠି ମାନେ ଓଷା ପିଲା ଯେତିକି ନଦୀରେ ଗାଧେଇ ସାରିବା ପରେ ବାଲୁକା ସ୍ଥାପନ ହୁଏ ସ୍ଥାପନ ହେଇସାରିଲା ପରେ ସମସ୍ତେ ବାଲୁକା ପୂଜା କରିବେ ଏ ଯୋଉମାନେ ଦୀପ ଦୀପ ନୈବେଦ୍ୟ ସବୁ ଦିଆଯୁଏ ତାପରେ ଗାଧେଇସା ସାରି ଆସି ମାନେ ଯୋଉ ମା ମଙ୍ଗଳା ମା ଯୋଉଠି ସ୍ଥାପନ ହେଇଥାନ୍ତି ଯୋଉ କୋଠିରେ ସେଇଠି ସମସ୍ତେ ପୂଜା କରୁ ପୂଜା ସରିଲା ପରେ ଆମ ଆଡେ ଗୋଟେ ନିୟମ ଅଛି ମାନେ ମାନେ ଯାହାର ମାନସିକ ଥବେ ମାନେ ଥିବ ସେ ସବୁ ପିଲା ମାନଙ୍କୁ ଅର୍ଣ୍ଣ ମା ଡାଲମା ଖଟା ମାନେ ଖାଇବାକୁ ପ୍ରସାଦ ଭାବେ ଦିଅନ୍ତି।
ଓହୋ ହଁ ଶୁଭିଲା।
ତାପରେ ଆମର ଅଛି। ଏପଟେ ସନ୍ଧ୍ୟା ବେଳେ ମଙ୍ଗଳା ମାଙ୍କ କତିକି ଯାଆନ୍ତି ମାନେ ବନ୍ଦେଇବାକୁ ମାନେ ସାତଟା ସଳିତାରେ ଝୁଣା ଦିଆଯାଏ। ଛାତଥର ଯୋଉଠି ମା ଆମ ମାନେ ଗାଁ ରେ ମଙ୍ଗଳା ଠାକୁର ରୁହନ୍ତିନି ନା ମଙ୍ଗଳାଙ୍କ ପାଖରେ ଆଜ୍ଞା ଶୁବିଲା କି? ହୁଁ ମୋ ମଙ୍ଗଳା ମା ସବୁ ପ ସାତଟି ଗାଁ ରେ ମଙ୍ଗଳା ମା ଥିବେ ମାନେ ଓଷା ଷା ପିଲା ଯେତିକ ସବୁ ମା ମଙ୍ଗଳାଙ୍କ ପାଖକୁ ବନ୍ଦେଇବା ପାଇଁ ଯାଆନ୍ତି ମାନେ ଏଇଟା ଯାଆନ୍ତି ଛଅଟା ଟାଇମ ରେ। ଯୋଉ ସନ୍ଧ୍ୟା ଦବା ଟାଇମ ରେ ଯାଆନ୍ତି।
ଓହୋ।
ସେଇଠି ସାତଟା ସଳିତା ରେ ଝୁଣା ଦିଆଯାଏ। ଝୁଣା ଦେଇକି ଆସି ସାରିବା ପରେ ସେଇଠି ଯେତିକି ସବୁ ଗାଁ ରେ ଆମ ଦେବାଦେବୀ ଥାଏ ସବୁ ଠାକୁରଙ୍କୁ ବି ସେଇଠି ବନ୍ଦା ପ ପନା ସାରିକି ଆମେ ଆସୁ ଆଜ୍ଞା ସନ୍ଧ୍ୟା ବେଳେ ଏଇଟା ସବୁ ଦିଆ ହୁଏ ଆମର ଗୋଟେ ଏମତି ଅଛି ଆଉ ତାପରେ ନେଇ ଆସି ସାରିଲା ପରେ ନିଜ ଘର ମାନଙ୍କୁ ଯାଆନ୍ତି। ତାପରେ ଯୋଉ ରାତିରେ ଯୋଉ ପୂଜାଟା କୁ ଆମର ନଅଟା ରୁ ଷ୍ଟାର୍ଟ ହେଇଯାଏ ନଅଟା ରୁ ହେଲା ପରେ ତାପରେ ଯାଇଁକି ମାନେ ଯୋଉ ବାଦି ସକାଳେ ଯୋଉ ଫୁଲ ଦିଆହେଇଥିବ ସେଇରା ସବୁ କଢ଼ା କଢ଼ି କରିସାରିବା ପରେ ନୂତନ ଫୁଲ ଦିଆହବ ତାପରେ ଯୋଉ ଠାକୁରଙ୍କର ଭୋଗ ଖଇ ନଡିଆ ହେରା ସବୁ ସନ୍ଧ୍ୟା ବେଳେ ଲା ରାତିରେ ଲାଗେ।
ଉଁ ହୁଁ ଏଇ ଓଷାରେ ଥିଲେ ଖଇ ଖଇଁ ହିଁ ନିଅନ୍ତି ଆଉ ଅଧିକ।
ଖଇ, ନଡିଆ, କଦଳୀ ଆଉ ଯିଏ ବିଭିନ୍ନ ଫଳ ବି ନେଇ ପାରିବେ। ଏମତି ତାପରେ ୟେମ୍ ସେଇଠି ବୋଇତ ମାନେ ବହି ପଢିବା ଭିତରେ ସେଇଠି ବୋ ମାନେ ବହି ରେ ଲେଖା ହେଇଚି ବୋଇ ତ ବନ୍ଦାଣ। ସେଇଠି ଯାଇକି ଆମର ସାତ ଜଣ ବୋଇତ ବନ୍ଦାଣ କରିବା ପାଇଁ ଯାଆନ୍ତି। ସେଠି ଗୋଟେ ଝୋଟି ପଡେ। ଝୋଟି ପଡଗ ସାରିରେ ଗୋଟେ ବୋଇତ ଅ ଚିତ୍ର ହୁଏ। ହେଇସାରିଲା ପରେ ସାତ ଜଣ ଝିଅ ଯିବେ ଯୋଉ ସାତ୍ ତ ଭାଇଙ୍କୁ ବନ୍ଦାନ୍ତିନି ସାତ ଭାଇଙ୍କୁ ବନ୍ଦେଇକି ସେଇଠି ପୂଜା କରାଯାଏ। ମାନେ ସେଇଟାଉ କୁହାଯାଏ ବୋଇତ ବନ୍ଦାଣ।
ଅ ତମର ସେପଟେ ତାହଲେ ଏମିତି ହୁଏ।
ତ ବନ୍ଦାଣ ସାରିବା ପରେ ତାପରେ ବହି ସରିଲା ପରେ ଏ ଭୋଗ କରାଯାଏ। ଠାକୁରଙ୍କୁ ଲାଗେ। ତାପରେ ସମସ୍ତେ ଛୋଟ ବଡ ସମସ୍ତେ ତାଙ୍କ ଭୋଗ ଦିଆଯାଏ। ତାପରେ ଓଷା ସମାପ୍ତ ହୁଏ। ଏମତି ଆମର ଖୁଦୁରୁକୁୁଣୀ ଏପଟେ ହୁଏ।
ଉଁ ହୁଁ। ଆଉ ଯୋଉ ଆଜିର କଣ ଆମର ଦେବସ୍ନାନ ପୂର୍ଣ୍ଣିମା? ସେ ବିଷୟରେ କଣ କିଛି କୁହନ୍ତୁ ଦେଖିବା କଣ ଜାଣିଛନ୍ତି?
ଦେବସ୍ନାନ ପୂର୍ଣ୍ଣମା ଆଜି ଆମର ଯୋଉ ସିଯଉ ଜଗନ୍ନାଥଙ୍କର ଦେବସ୍ନାନ ପୂର୍ଣ୍ଣିମା। ଆ ତାଙ୍କୁ ଆଜି ସୁବର୍ଣ୍ଣ କଳସରେ ତାଙ୍କୁ ଆଜି ଶହେ ଆଠେ ପାଣିରେ ତାଙ୍କୁ ଗାଧା ଯାଏ। ଗାଧଇଲା ପରେ ଠାକୁରଙ୍କୁ ଜର ଆସେ ତାଙ୍କୁ ନେଇକି ଅଣସର ଘରେ ରଖ୍ ଖାଯାଏ। ପନ୍ଦର ଦିନ ଧରି ରଖିବେ। ପନ୍ଦର ଦିନି ରହିବେ। ପନ୍ଦର ଦିନି ରହିଲା ପରେ ଏ ଯୋଉ ବୈଦ ଗୁଟେ ଯୋଉ ଜଡିିବୁଟି ରହେନି କି? ଜଡିବୁଟି ଦେଲା ପରେ ଠାକୁର ଭଲ ହୁଅନ୍ତି।। ତାପରେ ବାହାରକୁ ଆସିଲା ପରେ ରଥଯାତ୍ରା ସେଦିନ ପଡେ। ସମସ୍ତେ ହେଲେ ଠାକୁରଙ୍କୁ ଦେଖିବା ପାଇଁ ଆ ଅପେକ୍ଷା କରିଥାନ୍ତି। ଯୋଉଦିନ ଠାକୁର ବାହାରକୁ ଆସିବେ ପନ୍ଦରେ ଏମିତି ଆମର ଏପଟେ ଆଉ।
ଆଉ ରଥଯାତ୍ରାରେ ସେପଟେ କଣ କଣ ସବୁ କରନ୍ତି? କେମତି ପାଳନ କରନ୍ତି?
ରଥ ଯାତ୍ରା ଦିନ ଆମର ତିନିଟା ରଥ କରାଯାଏ। ସେଇଥିରେ ବଳଭଦ୍ର, ସୁଭଦ୍ରା ମୁ ମୁନ୍ ଜଗନ୍ନାଥ ତିନି ମୂର୍ତ୍ତି ବସିବେ। ତିନିଟା ରଥ ଆଗ ବଛ ହୋଇକି ରହିଥାଏ।
ହ
ତାପରେ ଆମର ଯୋଉ ଛ ଅ ଲୋକ ସବୁ ଅଛନ୍ତି। ସମସ୍ତେ ରଥକୁ ଟାଣନ୍ତି। ଏମତି କୀର୍ତ୍ତନ ବାଜା ତାଳ ଏମିତି ହୁଏ। ଏପଟେ ଏମତି ରଥ ଯାତ୍ରା ହଉଚି ଆଉ। ତମର କେମତି ହୁଏ ସେପଟେ?
ଆମର ବି ସେଇ ସେମତି। ଗାଁ ରେ ସମସ୍ତେ ଯଏ ମାନେ ଯୋଉ ଥାଏ ସାହି ଗୁଡା ଥାଏ ଆମର ସେ ସାହି ଗୁଡାରେ ରଥ ବନେଇଥାନ୍ତି। ରଥ ତାପରେ ଛୋଟ ଛୋଟ ପିଲାମାନୋନେ ରଥଯାତ୍ରା ଦିନ ରଥ ଟାଣନ୍ତି। ତାପରେ ଭୋଗ ଖାଆନ୍ତି ଯି ଧର ରଥ ଯିଏ ବନେଇଥାନ୍ତିିବା ଜଗନ୍ନାଥଙ୍କର ଯିଏ ରଖିଥାନ୍ତି ଯେ ତାଙ୍କୁ ଠାକୁରଙ୍କୁ ସେ ତାଙ୍କ ଘରେ ସେ ଦିନ ଦେଇଥାନ୍ତି। ଅ ଯୋଉ ପ୍ରସାଦ ଦେଇଥାନ୍ତି ସବୁ ସବୁ ଲୋକ ମାନଙ୍କ ପାଇଁ। ଭାତ ଡାଲମା ଖଟା ଏମିତି ସବୁ ପ୍ରସାଦ ବନେଇଥାନ୍ତି। ଆଉ ସମସ୍ତେ ଖାଇବାକୁ ବି ଯାଆନ୍ତି। ଏମିତି କିଛି ପାଳନ କରାଯାଏ ଆଉ। ହଁ
ଆଉ କଣ ତମର ଏପଟେ ଫେମସ।
ଆମର ଏପଟେ କଣ ଗଣେଶ ପୂଜା।
ଆଚ୍ଛା।
ଗଣେଶ ପୂଜା ଭଲରେ କରାଯାଏ ଦଶହରା। ଆଉ
ତୁମର କୁମାର ପୂର୍ଣ୍ଣିମା ହୁଏ ନା।
ହଁ କୁମାର ପୂର୍ଣ୍ଣିମା ହୁଏ।
କଣ କେମିତି ପାଳନ କରାଯାଏ।
କୁମାରୀ ପୂର୍ଣ୍ଣିମା ତ ଆମର ମାସଟେ ଯୋଉମାନେ ମାନେ ଓଷା କରିଥାନ୍ତି ସେ ଝିଅ ମାନେ ମାଂସଟେ ଆଇଁଷ ଛାଡ଼ନ୍ତି। ତାପରେ ପନ୍ଦର ଦିନଠୁ କଳସ ବସ ଥାନ୍ତି ତାପରେ ସେ କଳସରେ ସାତ ଦିନ ସାତ ଦିନ ଯେତେବେଳେ ରହିବ ସେଇ କଳସୀରେ ନଡିଆ ବସେଇଥାନ୍ତି। ଆଉ ଓଷା ଯୋଉ ଦିନ ସେଇନ ଦିନ କାଚ ଟା ରହିକି ନା ଅ କାଷ୍ଟ ରହିଥାନ୍ତି ସେଦିନ କିଛି ଖାଆନ୍ତିନି କି ପିଅନ୍ତିନି।
ଆଛା ବହୁତ ଭଲରେ ହୁଏ ତାହାଲେ।
ହଁ ତାପରେ ଜହ୍ନକୁ ବନ୍ଦେଇବା ପରେ ଆଉ ଓଷା ସରିବା ପରେ ଯାହା ଖାଇଥାନ୍ତି ଆଉ ପିଇଥାନ୍ତି।
ହୁଁ କୁମାରପୂର୍ଣ୍ ରେ କୋଉ ପିଠା ଟା ଠାକୁରଙ୍କର କତିରେ ଲାଗେ।
କାକରା ପିଠା ତ ପାଞ୍ଚଟା କିମ୍ବା ସାତଟା ସେମିତି ଲଗାନ୍ତି।
ହଉ ହଉ ଏବେ ଟିକେ ରଖୁଛି ଆଜ୍ଞା।
ହଁ ହଉ।
ହଁ।